କୁହ।
ହୁଁ।
ହେଟୁ ମତେ ଏମିତି ସବୁ ବୁଝେଇଥିଲେ କହିଲେ ମତେ ମୋ ପଛରେ କିଏ କହିବ ମୁଁ ସହିପାରିବିନି ଆଉ ମୁଁ ସେଇ ପଛ ରାଗ ଟାକୁ ମୁଁ କେବେ ମାନେ ଭୁଲି ପାରିବିନି ମୁଁ ସବୁବେଳେ ମାନେ ମୁହଁରେ ବେଶି କଥା ଟା ରଖିକି ମୁଁ ତମ ଆ ଉପରେ ଦାନ୍ତ ଦେଖିକି କଥା ହେବି ମୁଁ ସେଇଟା ହେଇପାରେ ନା। ବୋଲି ମୁଁ ସମସ୍ତଙ୍କ ପାଇଁ ଖରାପ। ହୁଁ ହେମିତି କହୁଛି ବୋଲି ଛାଡ ଯାଇ ହୁଁ। ହଁ ତମ ତ ଏବେ ନା। ହେଠୁ ମୋତେ କହିଲେ ଆଉ ମୁଁ ଫାଷ୍ଟ ଭାବି ତମେ ଗୋଟେ କଥା କହିବ ମୁଁ କହିଲି ହଁ କହୁନ। ନା। ନା ମୁଁ ଭାବେ କି ଯାହାବି ହେଲେ ବାଏ ତମକୁ ଆମ ଘର କଥା କହୁଥିବ କି ଭାଉଜ ମାନଙ୍କ କଥା କହୁଥିବ କଣ କୁହେ ମୁଁ ବି କାଇଁ ତମେ କଣ ଆଶା କରୁଛ ନା ମୁଁ ଭାବୁ ସିଏ ଆମ ବିଷୟରେ ଖରାପ କହୁଥିବ କ କେବେ ବି ନୁହେଁ ସେ ମତେ ଘର କଥା ଏକରେ ତ କୁହେନି। ଦୁଇରେ ଯଦି ବି କୁହେ ସେ ମତେ କେବେ କହିନି ମୋ ଘରଲୋକ ଏଇଆ ମୋ ଘର ଲୋକ ସେଇଆ।
ହ
ଟୁଟୁ କହିଲ ମୋ ବିଷୟରେ କଣ କୁହେ ମୁଁ କହିଲି ମୁଁ ଯେତବେଳେ ବି ଏମିତି ଗୋଟ ଖରାଓ ଇଏରେ କହିଦେବି କି ଭାଉଜ ସିଏ କହିବ ମୋ ଭାଉଜ ନାଁରେ ସେମିତି କହିବୁନି କାହିଁକି ମୋ ଭାଉଜ ସବୁ ମୋ ମା ସମାନ ସବୁ ଛାଡ ରାନିବ ଭାଉଜ କଥା ଛାଡ଼ କିନ୍ତୁ ମୋ ପିଙ୍କି ଭାଉଜ ମୋ ମା ସମାନ ମତେ ନଙ୍ଗଳା କରି ଗାଧେଇ ଦେଇଚି ସେଇଠୁ ଭାଉଜ କାନ୍ଦିପକେଇଲେ। କହୁଛନ୍ତି ହେଇ ଏମିତିଆ କଥା ସିଏ କୁହେ ସତ କଥା ମୁଁ କିହିଲି ମୋ ଆଖିରେ ଲୁହ ପଳେଇଆଇଲା ମୁଁ କେବେ ଭାବିିନଥିଲି ଠିକ୍ ସେଇଆ କହିବ ନା ନା ସେମତି ହିଁ କୁହେ। ତାପରେ କଥା ପଳେଇ ଆଇଲା କୋଉଠିକି ଜାଣିଛ, ହଁ ପୁଣି କଥା ଟା ପୁଣି ଫାଷ୍ଟ କଥା ପଳେଇଲି କହିଲେ ଏବେ ସିନା ସିଏ ବାହା ହେଇନି ବୋଲି ଏଇନା ସେ ବା ହେଇନି ନା ନା ଗରମ କ କଥା କହିଲି ମୁଁ କହିଲି ତାପରେ କହିଲି ମୁଁ ଆଗରୁ ବହୁତ କଷ୍ଟରେ ଚଳୁଥିଲି ଆଉ ଉଁ ଉଁ ନନାଙ୍କର ରୋଜଗାର ଏତିକି ଥିଲା ତା ଦେହରେ ମୁଁ ସବୁ ଲଗେଇ ଖାଇବା ପିନ୍ଧିବା ସବୁ ଭୁଲି ଯାଇଥିଲି ଆଉ ଏବେ କହିବାକୁ ଗଲେ ମୋ ଝିଅ ମୋ ପାଇଁ ଶୁଭ। ସେଥିପାଇଁ ମୁଁ ସବୁ ଟିକେ ଇ କରୁଛି ତାପରେ କହିଲେ ଉଁ ଗରମ ଏମତି ହଉଛି ମୁଁ କହିଲି ହଁ ତମ ନନା ଘର କଣ ରୋଜଗାର ନାହିଁ ଏଇନା ଚାହିଁଲେ ଏ ସି ଲଗେଇଦେବେ ଆଉ ଯଦି ଲାଗିନି ଲାଗିବ ଆଉ ତମ ଦି ଦିର ତ ରୋଜଗାର ଅଛି ନନାଙ୍କର ତ ଅଛି ଦିଟା ଲଗେଇଦବା ଆଉ। ନା ସିଏ ଚାହିଁଲେ ଲଗେଇ ପାରିବ ସିଏ ଏଇନା ଆଁ ବାହା ହେଇନି ଅନମାରେଡ ଅଛି କି ହେଇପାରିବ ଆଉ ଆମେ ମୁଁ କହିଲି କାଇଁ ନା ମାନେ ସିଏ ଏବେ ଯାହା ଚାହିଁବ ସିଏ କରିଦବ ଆଉ ବାହା ହେଇ ସା ଇଲା ପରେ କାଳେ ଚେଞ୍ଜ ହବ ମୁଁ କହିଲି ତମେ ଏମିତି କାଇଁ ଭାବିଲ।
ହୁଁ।
ମାଣ୍ଡୁଅ ବ ମାନେ ସାଙ୍ଗେ ସାଙ୍ଗେ ପଇସା କତିକି ପଳେଇ ଆଇଲେ। ହଁ ନା ସବୁ ମୋ ସ୍ୱାମୀ କରୁଛନ୍ତି ମୁଁ ଆଉ କିଛି କହିଲିନି ନହେଲେ ମୋ ପାଟିରୁ ବାହାରି ଯଇଥିଲା ବେ ଇଏ କଣ କିଛି ଦେଇନି କିଛି କରିନି?
କହିନୁ ଭଲ କରିଛୁ।
ମୁଁ ସେଇଠୁ ଆଉ କିଛି କହିଲିନି ମୁଁ କହିଲି ହଁ ଧୀରେ ଧୀରେ ମାନେ ଦୁଃଖ ଅଛି ମାନେ ତ ସୁଖ ତ ଅଛି ନା ଅ
ଆରେ ଶୁଣୁ ଥରେ ପିଙ୍କି ହଜବେଣ୍ଡ ମତେ କୋଉ ଗୁଣ ଖରାପ ଲାଗେ ତତେ କହିବି। ସେ ଯୋଉ ବାପା ଆଉ ଉଁ ବଡ ବାପାଙ୍କୁ ମୁହଁ ଉଠେଇ କଥାବାର୍ତ୍ତା କରେନା
ସେ ସମସ୍ତିଙ୍କୁ ତ କାହା ମୁହଁରେ ସେ ମାନେ ଛାଡିବା ଲୋକ ମାନେ ମୁଁ ଯେତିକି ଦେଖିଲି ଉଁ ମିଶିଯିବେ ବହୁତ ଭଲ ସାଙ୍ଗେ ସାଙ୍ଗେ ସାଙ୍ଗ ମୁଁ ବେଶି ଭଲ କଥା ହଉ କି ଖରାପ କଥା ମୁହଁ ଉପରେ।
କିନ୍ତୁ ଯେହେତୁ ସେ ମୋ ବାପା ମୁଁ ସେ ସବୁ ଜିନିଷ ସହିପାରିବି? ଏତେ କଥା ସେଇଠୁ ସେଦିନ କଣଟା ହେଇଛି ନା ନା ଯେହେତୁ ମୁଁ ମୁଁ ଗୋଟେ ଝିଅ ଅଛି ଆମର କିଛି ଗୋଟେ ଜିନିଷ କରିନାହାନ୍ତି ଏପର୍ଯ୍ୟନ୍ତ ହେଲେ। ହଁ ତ ମୋ ବାପାଙ୍କର ଚିନ୍ତା ହବନି କି ମୋ ଝିଅ ଟେ ଅଛି ତା ପାଇଁ କଣ କରିବି ଉଁ ଆମ ଜ୍ୱାଇଁ ପାଇଁ ଗୋଟେ କଣ କରିବି ତାଙ୍କ ଚିନ୍ତା ହବନି। ବାପା ସେଇଠୁ ଉଁ ଯୋଉ ଉଁ କାମକୁ ଯାଉଛନ୍ତି ହେଲା
ହୁଁ ହୁଁ ଏବେ ଆସ
ସେ ଯୋଉ କାମକୁ ଯାଉଛନ୍ତି କି ଯାହାବି କରୁଛନ୍ତି ହେଲା ସେଠୁ ଆଉ କିଛି ପଇସା ଦେଇକି ସେ ରଖନ୍ତି ତାଙ୍କ ପାଖରେ ହେଲା ମାନେ ଘର ଚଳିବା ପାଇଁ ହେଇକି ସେ ରଖନ୍ତି ପାଖରେ ନ ରଖିଲେ ଜିନିଷ ଆଣିବେ କେମିତି ହେଲା। ସେଇଠୁ କହିଲା ସେଦିନ ମୁଁ ଉଠିଲା ବେଳୁ ବାପା ଙ୍କ ସହିତ ସେ ଯୁକ୍ତି କରୁଛି କି ତମେ କଣ କରୁଛ ଚ
ହୁଁ।
ଆମେ ତ ଘର କରୁଚୁ ଆମେ ତ ଲୋନ କରୁଚୁ ଆମେ ତ ଏସା କରୁଚୁ।
ଆମ ଗରମରେ ସିଜିଗଲୁଣି ହୁଁ ହୁଁ। ହୁଁ ହୁଁ ହୁଁ ହଁ। ହଁ ହଁ ହଁ। ଝଗଡ଼ା ଯେମିତି
ହଁ ବୁଝୁଥିଲେ ସବୁ ନନା।
ତାଙ୍କ ଝିଅ ଠିଆ ହେଇଛି। ସମସ୍ତେ ପଳେଇନି ତମ ପଳାଅ।
ବୁଝୁଛନ୍ତି ଯେହେତୁ
ଳଣିଁା ଯାଇଥିଲା ସେଥିରେ ଏଇ ନବା ଗଲା
ନାନା ଯେହେତୁ ସବୁ ବୁଝୁଛନ୍ତି ତାହେଲେ ମାନେ ସିଏ ହିଁ ବୁଝିବେ ନା ପଇସା ପତ୍ର କିନ୍ତୁ ତାଙ୍କ ପାଖକୁ ଯାଉଛି ନା।
ହଁ ହଁ। ସେଇଆ ପା ବୋଉ ଗୋଟେ କଣ କହିଲେ ସେ ସେଆ କହିଲେ ମୁଁ ପଇସା ଦେଇି ଆଉ ଗୋଟେ ଲୋନ୍ କରିଦବୁ ଆଉ।
ସେ କଣ ମନା କରୁଛୁ ଆମେ ବି କାଳେ ତମେ ଏବେ କଥା କହିବ ବୋଲି କିନା ସେ ଯାଉ ଯାଉ କିନା ଆମେ ରାଇକୁ
ଜାଗା ହଉଛି ଜାଗା ହେଲା ହୁଁ।
କାଳେ ସେ ତୋ ପଛରେ କହିଦବ। ହେଲା ଆଉ ତମେ ମାନେ କିଛି ଦେଇନ ହଁ।
ନା କହିବିନି ମାନେ ବାୟା ଯାଉ ଯାଉ ବାହାରକୁ ଆମେ ତାକୁ ଭେ
ମିରର ପଟେକ୍ ଗ୍ଲାସ ହଁ।
ତାପରେ ବି ତୁ ସେ ଏମିତି କଥା କହିବେ।
ସେଗୁଡ଼ା ଖୋଲା ଅଛି ହୁଁ।
ହ ମତେ ଭଲ ଲାଗିଲଣିି ବାପାଙ୍କୁ ଯେତେବେଳେ ସେ କହିଲା ତମେ ପଇସା ରଖୁଥିବ ଆମେ ରଖୁନୁ ବାପା ଟୋଟାଲି କଥା କହିପାରନ୍ତିନି କାହା ଆଗରେ ହେଲା। ସେ କହିପାରିବନି କାହାକୁ କିଛି।
ପଡପଡ଼
ବାପା ତମେ କ ସେଇଠି କହ ମାନେ ମୋ ବୋଉ କହିଲି ଆସି ମୁଁ ଆଉ ବାପାଙ୍କୁ କିଛି କହିଲିନି ହୁଁ ମୁଁ କହିଲି ହଁ ତମକୁ ସେଇଠି କହିପାରିଲିଲନି। ତୋ ତ ଝିଅ ଛୋଟିଆଟେ ମୋ ଝିଅ ଏଡେ ବଡଟେ ହେଲାଣି ଆସିକି ହଁ ତ କହିପାରିଲନି।
ଆଚ୍ଛା।
ସେ ତାପରେ ବୋଉ କହିଲା ସେ କଥା ସିନା ସେ କହିପାରିଲେ ହବ।
ହଁ। ସେଇ ବା ଯିଏ କିଛି ନ କହିବ ସେ ସବୁ ସହିବ ଆଉ।
ହୁଁ।
ଇଏ ମତେ କଣ କୁହେକି କହିବ ମୁଁ ବୋଉ ଯେମିତି ସବୁ ସହୁଚି ତୁ ସେମତି ସାହିପାରିବୁ। କହ ମୁଁ ଶିହିବି କିନ୍ତୁ ସହିବାର ବି ଗୋଟେ ସୀମା ଅଛି ଯେତେ ବି ଶହିପାରିବିନି। ଯ ସବ ପ ଯ କ ପଛରେ ର
ତୁ ଯୋଉ ଜିନିଷ କହୁଛୁ ମୁଁ ବି ସେଇ ଜିନିଷ କୁହେ। ମୁଁ ରାଗି ମାନେ ମୁଁ ପ୍ରବଳ ରାଗୀ।
ମୁଁ ବା ସେଇଆ। ଘରେ ମୁ ଗେ ଝିଅ ମୁଁ ଯେତିକି ଯାହା ହେଇ କରୁଛି ମୁଁ ବହୁତ ଖୁଛି ତୋ ପାଇଁ ସହହିବି କିନ୍ତୁ ସେତିକି ତୁ ମତେ ସପୋର୍ଟ କରିବୁ। ଦ ତୁ ଯଦି ତାଙ୍କ ଇଏରେ ଇଏ ହବୁ
ଆ ସିଏ କଣ ହେବେ ସେ କିଛି ହେବେନି। ତୋତେ ସବୁବେଳେ ତୋ ଶାଶୁକୁ ଦେଖିବାର ଅଛି।
ହଁ।
ତାକୁ ପଦେ କେମିତି କେହି ନ କୁହନ୍ତୁ।
ହଁ।
କି? ହେଇବା ତୋ ପୁଅ ବା ଗୋଟେ ଆଣିଚି ଏଇଟୁ। ବୁଝିପାରୁ
ହଁ ହଁ।
କହୁଚି ସେ ଏମିତିଆ କଥା କହିବେନି ତତେ। କିଛି ବି ଗୋଟେ ଭୁଲ ଡିସିସନ ନବୁ
ହୁଁ।
ଆଉ ଗୋଟାକ ଜିନିଷ ଜାଣିଥୁବୁ ପିଙ୍କି ସହିତ ଯେତେ ଭଲ ହେଲେ ବି ଏଇ ଯୋଉ କଥା କହିଦଉଚି
ହଁ ସିଏ ଟିକେ ଅଁହଁ। ହଁ।
ହ ରାଣୀ ଭାଉଜ ସେ ପୁରା ଚୁପ ସଇତାନ୍। ଭଲ। ମୋ ହଇତ ପୁରା ବଢିଆ। ହୁଁ ବହୁତ ଭଲ। ରାଣୀ ଭାଉଜ ଯେତେବେଳେ ମତେ ପୁମ୍ ଉଁ କହୁଥିବେ ପିନ୍ଧେଇଦିଅମ୍ ମୁଁ ଶୁଣେ ନା ମୁଁ କେୟାର ହିଁ କରେନା।
ହଁ।
ହ ହେମତି ତୁ ବି କିଛି ଶୁଣିବୁନି। କିଛି କେୟାର କରିବୁନି। ତମ୍ ତମ ବାହାଘର ପୁମ୍ ହେଲା ବେଳକୁ ଆହୁରି ଯାଇଁ ଚାରି ବର୍ଷ।
ହଁ ଅ।
ହଁ ଆଉ ଚାରି ପାଞ୍ଚ ବର୍ଷ। ତା ପରେ ଅଂ ମ୍ ମ୍ ମ୍।
ହଁ। ହଁ ସେଦିନ ବି ତମ ତା କହୁଥିଲେ। ଦେଇ କଣ ଦେଇ ନା କୋଉ ଯାଏଁ କଁ ପଢିବୁ। ତମେ କାଇଁ ପରୀକ୍ଷା ବରୀକ୍ଷା ଅଛି କିନ୍ତୁ କଉଥିଲେ ମୁଁ ଶୁଣୁଥିଲି। ଆଉ ତାପରେ ଲୋ ମା ପୁଅ ଏଠି କହିଲେ ଇଏ ହୁଡୁ କୁ କିଏ ଗୋଟେ ମା ଗୋଟେ କଣ କହିଲେ ସେଇଡୁ ଇଏ ଗୋଟା କଣ କହିଥିଲା ସେଇଟୁ ସୋଦି ସାଦି ହେଇଗଲେ। ମୁଁ କହିଲି ଆଲୋ ମୋର ମିଉଟ ପାଟି ହସୁଚି। ଦେଖୁଚି ତୁ ମତେ କୋଉ ଶୋଦିଆ କଥା ଦେଖ୍ ମୁଁ ମୋ ବୋଉ କୁ ଶୋଦୁଚି। ମୁଁ କେତେ ଭଲା।
ନା ବେ ଆମ ବାଇଆ ଆଗରୁ ପୁରା ଅଲଗା ପ
ହଁ ଚେଞ୍ଜ୍ ତ ହେଇଚି ବହୁତ୍ କିନ୍ତୁ ଏତ୍ ଏବେ ବି ନୁହେଁ ସେ ସବୁ ଘର ପାଇଁ ଚେଞ୍ଜ୍ ତମ କାନରୁ ଦଡ୍ ବାଜିବ।
ଏଇ ସିଏ ତତେ କଣ କହୁଥିବ ଆମେ ଜାଣିନୁ। କିନ୍ତୁ ସେ ଆମ ପାଇଁ ଚେଞ୍ଜ। ଆମେ କେବେ ଘରେ ଆମେ ଆମ ସହିତ ସେ ଏତେ ବର୍ଷ ହେଲା
ହୁଁ।
ଆମେ କେବଳ ବିଶ୍ୱାସ କରୁନଥିଲୁ ଆମ ବାୟା ଏମିତି ଚେଞ୍ଜ ହେଇଯିବ ବୋଲି। ମାନେ ସିଏ ଯୋଉ ସମସ୍ତଙ୍କୁ ଭଲ ପାଇବା ରେସପେକ୍ଟ ଆମେ କେବେ ଏଇଗୁରା ସବୁ ଦେଖ ଖିନଥିଲୁ ନା ତା ଘର ହୁଁ।
ବଡ ହେବେ ମାନେ ପିଲା ଯା ବି ନା ଚେଞ୍ଜ୍। ସେ ସେମତି ରହୁ। ହଁ ରୋଜଗାର କଲେଣି?
ଆଉ କଣ। କୋଉଥିରେ ଯାଉଚ ଘରୁକୁ?
କାର୍।
ଉହୁଁ କଥା ହେଇପାରୁଚ ଆଉ
ହଁ କରିବି।
ହଉ ମୋର ମୋର ଏଇଟା ହେଇଯାଉ ମୁଁ କରିବି ଆଉ।
ତମର କେତେଟା ଫିଲପ୍ ହେଇଛି?
ମୋର ବା
ହଉ।
ଯଉ ଦେଖିକି କରନ୍ତୁ।
ତମର କଣ ଖାଲି କଲେ ମୋର କେମିତି ଦଶଟ ରୁ ସାତଟା ହେଇଛି ମୋର ଦି ଟଙ୍କା ଫାଷ୍ଟ ଇଏ କଲି ଆଇଲା ତାପରେ କଣ ସେମିତି ଗୋଟେ ପଞ୍ଚଷଠି ଟଙ୍କା ପ୍ରୋସେସ ସିଂ ହେଇକି ଅଛି ହେଁ କେମିତି କଣ ମୁଁ ଆଉ ଜାଣି
ଆସିବ ପରେ ଆଉ।
ହଁ ତାପରେ ମ ତେବେଳେ ବଡ଼ମାଙ୍କ ଫୋନକୁ କଲିନି ମୋର ବହୁତ କଲ୍ ସେମତି ମିସ୍ ହେଇଯାଇଛି। ମାନେ ଭାଉଜ କହିଲେ ସେ ଫୋନକୁ କର ମୁଁ ସେ ଫୋନକୁ କଲାବେଳକୁ ସ ଆଉ ଉଠେଇଲିନି।
ମୋର ବା ଉ ଯୋଉ ଫୋନଗୁରା ମିସ୍ ହେଇଯାଇଛି ସବୁ।
ହୁଁ ମୋର ପା ସେମିତି ହେଇଛି ଆଉ।
ମିସ୍ ହେଈଯାଇଛି କହନି କହନି।
ହୁଁ।
ଆଉ ହଁ ଏବେ କର କର।